ଆରେ କଣ କରୁଚୁ?
ମୁଁ ବସିଥିଲି ଏଇଠି।
ଆଉ ମୁଁ କଣ ଶୁଣିଲିି ଦି ଚାରି ଦିନ ପୂର୍ବରୁ ପୁରୀ ଯାଇଥିଲୁ।
ହଁ ଯାଇଥିଲିବା ପୁରୀ।
ଆଉ ପୁରୀ ରି କେମିତି ଯାଇଥିଲୁ ଏକଲା ଯାଇଥିଲୁ ନା ସାଙ୍ଗମାନଙ୍କ ସହିତ ଯାଇଥିଲୁ।
ସାଙ୍ଗ ଚାରି ଜଣ ଯାଇଥିଲୁ ଗାଡି ନେଇକି ଆଉ।
ଓହୋ ଗାଡିରେ ଯାଇଥିଲ।
ହଁଁ, ଗାଡି ନେଇକି ଯାଇଥିଲୁ।
ଆଉ ବସ୍ ରେ ଗଲନି।
ଏ ବସରେ ଗଲେ ବୁଲିବାକୁ ଅସୁବିଧା ହଉଥିଲା ସେଇଥିପାଇଁ ଗାଡ଼ି ନେଇକି ଗଲୁ ଆଉ।
ଆଉ କେତେବେଳେ ବାହାରିଲ ଘରୁ?
ଘରୁ ସନ୍ଧ୍ୟା ସାତଟା ଆଠଟା ବେଳୁ ବାହାରିଲୁ।
ପହଞ୍ଚିଲ କେତେବେଳେ?
ପହଞ୍ଚୁ ପଞ୍ଚୁ ସାଢେ ଦଶଟା ହେଇଗଲା ଆଉ। ଦି ଘଣ୍ଟା ଲାଗିଲା। ପହଞ୍ଚ ପହଞ୍ଚୁ ଆଉ।
ଆଉ ଯାଇଁକି ପୁରୀ ପ୍ରଥମେ କୋଉଠି? ମନ୍ଦିର କୁ ଗଲ ନା କୋଉଠି ରହିଲ?
ମୁଁ ସାଙ୍ଗର ଦାଦା ଘରକୁ ଗୋଟେ ଗଲୁ। ସେଠି ଯାଇକି ଟିକେ ବସା ବସି କରିକି ଧୁଆଧୁଇ ହେଇକି ଆସିଲୁ ଆଉ।
ଆଚ୍ଛା, ମନ୍ଦିର ବୁଲିଲ ଭଲସେ?
ମନ୍ଦିର ପାଇଁ ବାହାରି ଗଲୁ ତାପରେ, ପ୍ରବଳ ଭିଡ ଥିଲା। ଦିଘଣ୍ଟା ବସିଲା ପରେ ରାତି ସାଢ଼େ ଗୋଟାଏରେ ଯାଇକି ମନ୍ଦିର ଭିତରେ ପସିଲୁ।
ଆଉ ମନ୍ଦିର ଭିତରେ ଲୋକ ଥିଲେ।
ପ୍ରବଳ ଭିଡ ଥିଲା, ବହୁତ ଲୋକ।
ଆଚ୍ଛା, ଦର୍ଶନ ଠିକସେ କଲ?
ହୁଁ ଦର୍ଶନ ପାଇଁ ବି ଲାଇନ୍ ରେ ଛିଡା ହେଲୁ ବହୁତ ସମୟ ତା ଭିତରେ। ଛାଡିଲେ ଯେତେବେଳେ ସେଠିତ ବହୁତ ଭିଡ ଥିଲା, ଭାରି କଷ୍ଟେ ମଷ୍ଟେ ଦର୍ଶନ ହେଲା।
ଆଉ ଦର୍ଶନ କଲ ଭୋଗ ଆଉ ଭୋଗ ଫୋଗ କଲ ନା ସେମିତି ଖାଲି ଦର୍ଶନ କରିକି ଆସିଲ।
ଭୋଗ ଆଉ ନା ଆହୁରି ଲାଇନ୍ ରେ ଛିଡାହେବାକୁ ପଡିଥାନ୍ତା ସେମତି ଦର୍ଶନ ଖାଲି କରିକି ପଳିଆଇଲୁ।
ଆ ଦର୍ଶନ ତଥାପି କରିବାକୁ କେତେ ସମୟ ଲାଗିଲା?
ଦର୍ଶନ କରିବାକୁ ସେଠୁ ଅଧଘଣ୍ଟା ଲାଗିଲା ଭିତରେ ଆଉ।
ଅଧଘଣ୍ଟା ଲାଗିଲା ତାହେଲେ।
ହଁ।
ଆଉ ତାପରେ ଖାଇଲ ନା ନାଇଁ ଅଭଡା।
ପୁଣି ସେଠୁ ବାହାରିକି ଆସିଲୁ। ମନ୍ଦିର ବେଢ଼ାରେ ବୁଲିଲୁ ଚାରିପଟେ ତାପରେ ଗଲୁ। ଅଭଡ଼ା ଖାଇବାକୁ ଆନନ୍ଦ
ଆନନ୍ଦ ବଜାରରେ।
ହଁ ଆନନ୍ଦ ବଜାର।
ଆଚ୍ଛା। ଆଉ ଖାଲି ଜଗନ୍ନାଥ ବଳଭଦ୍ର ଆଉ ସୁଭଦ୍ରାଙ୍କୁ ଦର୍ଶନ କଲ ନା ଆଉ ଅନ୍ୟ ଠାକୁର ଠାକୁରାଣୀଙ୍କୁ ଦର୍ଶନ କଲ।
ସବୁ ଠାକୁରଙ୍କୁୁ ଦେଖିଲୁ, ଆଗ ଜଗନ୍ନାଥ ପାଖକୁ ଗଲୁ ତାପରେ ସେଠୁ ବାହାରିକି ଚାରିପଟେ ପୁରା ଭଲସେ ବୁଲିଲୁ, ସବୁ ଠାକୁରଙ୍କୁ ଦେଖିଲୁ।
ଭଲ ଲାଗିଲା ମନ୍ଦିର ବୁଲିଲ ସବୁ।
ହଁ ହଁ, ସବୁ ଭଲ ଥିଲା ତା ଭିତରେ। ବାହାରେ ଗରମ ହଉଥିଲା ମନ୍ଦିର ଭିତରେ ପୁରା ଥଣ୍ଡା।
କେମିତି
ପବନ ଆସୁଥିଲା ବହୁତ ଜୋର ତା ଭିତରେ ମନ୍ଦିର ବାହାରେ ପୁରା ଗରମ ମନ୍ଦିର ଭିତରେ ଥଣ୍ଡା
ଆଉ ମ ପ୍ରସାଦ ଯୋଉ ଖାଇଲ ସେଥିରେ କଣ କଣ ସବୁ ଥିଲା ଖାଇବା
ସେ ସାଧା ଅନ୍ନ ଆଉ ଖେଚିଡ଼ି ଆଉ ମିଠା ଡାଲି ବେସର ଆଉ ଖିରି ଦେଇଥିଲେ ଖୁଆ ଖିରି
ହୁ
ଶହେ ଟଙ୍କା ପ୍ଲେଟ ହେଲେ
ଓହୋ ଭଲ ଭଲ ଆଉ ଆଉ କୁଆଡେ ସବୁ ବୁଲ ଖାଲି ମନ୍ଦିରରେ ବୁଲିଲ ନା ଆଉ କୁଆଡେ ସବୁ ବୁଲ
ସେଦିନ ରାତିରେ ସେଇ ମନ୍ଦିରୁ ବାହାରହୁ ସାଢ଼େ ତିନିଟା ରାତି ହେଇଗଲ ତାପରେ ଆସିକି ସେଇ ସାଙ୍ଗ ଦାଜ ଘରକୁ ଗଲୁ ଟିକେ ଘଣ୍ଟା ଖଣ୍ଡିଆ ଶୁଆ ଶୁଇ କରିକି ତାପରେ ଆମେ ଗାଧୋଇ ଫାଧେଇକିନା ସକାଳୁ ପଳେଇଲୁ ଆମେ କୋଣାର୍କ ଦେଖିବାକୁ ଚନ୍ଦ୍ରଭାଗାରେ
ପୁରୀ ସମୁଦ୍ର କୂଳକୁ ଯାଇଥିଲ ପୁରୀରେ ମାନେ ଖାଲି ମନ୍ଦିର ତ ଦର୍ଶନ କଲ କୋଣାରେ ଗଲା ଆଉ ସମୁଦ୍ର କୂଳ ବୁଲିଲ ବୁଲିଲେ ସମୁଦ୍ର କଡ ସମୁଦ୍ର କୂଳ ବୁଲିଲ ସମୁଦ୍ର କୂଳ ରେ କଣ ହେଲା
ଚନ୍ଦ
ସମୁଦ୍ର କୂଳରେ କଣ କଲ
ଓ ପୁରୀ ସମୁଦ୍ର ନା ଚନ୍ଦ୍ରଗାନ ସମାମ
ହଁ ଯୋଉଟା କହୁଛୁ କହ
ଚନ୍ଦ୍ରଭାଗରେ ତ ଯାଇକି ଆଗ ଏଠି ବସିଲି ଲୋକ ବସିଲେ ତାପରେ ଡ୍ରେସ ଫସ କଲୁ ତା ଭିତରେ ଗାଧୋଇଲୁ ସବୁ ତାପରେ ପୁଣି ଆସିକି ବାହାରେ ଧୁଆ ଧୁଇ ହେଇକି
ହ
ଫସ୍ ଫେସ୍ ଚେଞ୍ଜ କରିକି କୋଣାର୍କ ଗଲୁ ଆଉ କୋଣାର୍କ ପହଞ୍ଚିଲା ବେଳକୁ ବି ପ୍ରବଳ ଭିଡ଼ ଗଲାବେେଳେ ବାଟରେ ଜଳଖ କରିକି ଯାଇଥିଲୁ ଭରି
ଜଳଖିଆ କଣ କରିଥିଲା
ଜଳଖିଆ ବରା ଆଳୁଚପ ପୁରୀ ମଟର ତରକାର
ଭଲ ଲାଗିଲା
ସେମିତି ଥିଲା ଆଉ କଟକ ଭଳିଆ ସାଧ ନଥିଲା ଆଉ
କେତେ ପଇସା ନେଲା
ଚାଳ ଷ୍ଟ ନାନଲା
ଚାଳିଶ ଟଙ୍କା ନେଲା
ହୁଁ
ଆଉ ମନ୍ଦିରର ଯୋଉ ପୁରୀ ସମୁଦ୍ରରେ କଣ କଲ କଣ ବୁଲିଲ କଣ ଖାଇଲ କେମିତି କଣ ମଜା କଲ ସବୁ
ପୁରୁରୀ ଆସିକି ଆମେ ଚାରିଟା ବେଳେ ଆସ କିଛି ପହଞ୍ଚିଲୁ ପୁରୀ ସମୁଦର ଆସିକି ବସିଥିଲୁ ତାପରେ ସେଠି ଚା ଫା ଟିକେ ପିଇଲୁ ଝାଲମୁଢ ଭଳିିକା ଖାଇଲୁ
ଝାଲମୁଢି ଭଲ ଲାଗଥିଲା?
ହଁ, ଝାଲମୁଢ଼ି ଭଲ ଥିଲା।
ସେଥିରେ କଣ ପିଆଜ ଫିଆଜ ପକେଇକି ପୁରା ଲେମ୍ବୁ ଫେମ୍ବୁ ଚୁପୁଡିକି ପୁରା ଭଲସେ ଦଉଥିଲେ ନା ସେମତି?
ଭଲସେ ସବୁ ଦଉଥିଲେ କିନ୍ତୁ ଆଉ ଟିକେ ଅଧିକ ଦେଇଥିଲେ ଭଲ ହେଇଥାନ୍ତା ପଇସା ହିସାବରେ କମ ଦଉଛନ୍ତି।
କେତେ ପଇସା କେତେ ନେଲେ?
ତିରିଶ ଟଙ୍କା କିଏ କହୁଥିଲେ କିଏ ଚାଳିଶ ଟଙ୍କା କହୁଥିଲା।
ତମେ କେତେ ଟଙ୍କା ର ଖାଇଲ?
ଆମେ ତିରିଶ ଟଙ୍କାର ଖାଇଲୁ।
ତମେ ସବୁ ସାଙ୍ଗ ଖାଇଲ ନା ତୁ ଏକଲା ଖାଇଲୁ?
ସମସ୍ତେ ଖାଇଲୁ।
ଆଉ ମକା ଫକା ସିଝା ସେଠି ମିଳେ ସେଗୁଡା ଖାଇଲ।
ନା ମକା ଖାଇନୁ। ଜା ଆଉ ମିଠା ଫିଠା ମିଳୁଥିଲା ଲୋକ ଧରିକି ବୁଲୁଥିଲେ ସେଇ ସବୁ ଖାଇଲୁ।
କି ମିଠା?
ରସଗୋଲା ଥିଲା ଛେନା ପୋଡ଼ ଥିଲା।
ପୁରୀ ସମୁଦ୍ର କୂଳରେ ମିଠା ମିଳୁଥିଲା?
ହଁ, ମିଠା ଧରିକି ବୁଲନ୍ତି ଲୋକମା।
ଆଚ୍ଛା ଆଛା ଆଉ ସେଠି ବାଲୁକା ଶିଳ୍ପ ସବୁ ଦେଖିଲ?
ହଁ ହଁ ସେଗୁଡା ସବୁ ଦେଖିଲୁ ଏ ବାଲିରେ ବି ଆମେ ଆମର ସବୁ। ତିଆରି କଲୁ କେତେ କଣ ମନ୍ଦିର ଫନ୍ଦିର।
ତା ହେଲେ ଫୁଲ ମଜା କରିଚ୍।
ହଁ ହଁ ଭଲ ଭଲ ରେ ମଜା କରିକି ଆରାମସେ ଖାଇ ପିଇକି ଆଇଛୁ।
ଆଉ ତା ଦାଦା ଘରକୁ ପୁଣି କେତେବେଳେ ପୁଣି ଫେରିଲ।
ନା ତା ଦାଦା ଘରକୁ ଆଉ ଗଲୁନି ସିଆଡୁ ସିଆ ସେଆଡୁ ପୁରୀ ସମୁଦ୍ରରୁୁ କଟକ ପଳେଇଲୁ।
ଓ ହୋ ଏକାଥରେ ପୁରୀ ସମୁଦ୍ର ଭରେ ବୁଲି କଟକ କୁ ପଳେଇ ଆସିଲ ଗାଡିରେ।
ହଁ ହଁ।
ଆଉ ଚାରିଜଣ ଯାକ ଆସିଲା ବେଳେ ପୁଣି ଭୋକ ତ ଲାଗିଥିବ କଣ ଖାଇଲ?
ହଁ ଆମେ ସେ ଖରା ବେଳେ ହ ପୁରୀ ମନ୍ଦିର ପାଖରେ ଖାଇ ଦେଇାଇଥିଲୁ ଗୋଟେ ଦୋକାନରେ ଯାଇକି ନା। ମିଲ୍ ଖାଇ ଦେଇଥିଲୁ ସବୁ ଭେଜ ମିଲ୍ ଦି ଜଣ ଭେଜ ମିଲ୍
ସାଧା ଭୋଜନ କରିଥିଲ ଆଛା।
ହଁ।
କଣ ଖାଇଲ ସାଧା ଭୋଜନରେ?
ଆମକୁ ଦେଇଥିଲା ସିଏ ଭାତ ଡାଲି ଆଳୁ ଚକଟା ଆଉ କୋବି ଆଳୁ ତ ତରକାରୀ ଆଉ ପାମ୍ପଡ଼ ଆଉ ଆଚାର ଆଉ ଭିଣ୍ଡି ଭଜା।
ପଇସା କେତେ ନେଲା?
ଆମର ଶହେ ଟଙ୍କା ନେଲା।
ପଇସା ହିସାବ ରେ ଖାଇବା ଭଲ ଥିଲା?
ଖାଇବ ତ ଭଲ ମାଛ ନା। ଚଳିଲ ପେଟ ଫୁଲା ଭଳିଆ ଛେଲ। ଆମକୁ ଭଲ କିଛି ମିଳିଲାନି ଜାଗାରେ ସେଠୁ ବାଧ ହୋଇ ଖାଇବାକୁ ପଇଲା।
କାଇଁ ଗଲନି ମନ୍ଦିର ଭିତରେ ଯାଇଁ ଅଭଢା ଖାଇଦେଲନି?
ମନ୍ଦିର ରବିବାର ଦିନ ମନ୍ଦିରରେ ପ୍ରବଳ ଭିଡ ଥିଲା। ଚାରିଟା ଗଜରରେ ଲୋକ ପ୍ରବଳ ଥିଲେ। ଖରାରେ ଆଉ କିଏ ଛିଡା ହେଇକି ଯିବ?
ଆଚ୍ଛା। ପୁରୀରେ ଆଉ ଯୋଉ ଅ ହନୁମାନଙ୍କର ଯୋଉ କାନ ଓ ବାଲା ହନୁମାନ ଥାଆନ୍ତି। ବିନା କାନ ବାଲା ହନୁମାନଙ୍କ ଦର୍ଶନ କଲ।
ନା ଆମେ ସେପଟକୁ ଯାଇପାଇଲୁନି।
ଓ କେବଳ ସିଂହ ଦ୍ୱାରକୁ ଯାଇଚ। ଆଉ ଆଉ ତିନି ଦ୍ଵାରକୁ ଯାଇନ।
ସିଂହ ଦ୍ୱାର ଦକ୍ଷିଣ ଦ୍ୱାର ଗଲାବେଳେ ଆମେ ଦକ୍ଷିଣ ଦ୍ୱାରରେ ଯାଇଥିଲୁ।
ଫେରିଲା ବେଳକୁ ସିଂହ ଦ୍ୱାର।
ନା ନା ତା ପରଦିନ ଆମେ ସିଂହ ଦ୍ୱାର ବାଟେ ଯାଇଥିଲି। ବୁଲାବୁଲି କଲୁ କିନ୍ତୁ ତା ଭିତରକୁ ଯାଇପାଇଲୁନୁ, ପ୍ରବଳ ଭିଡ ଥିଲେ ଲୋକ। ଗାଡି ରଖିବାକୁ ଜାଗା ନ ଥିଲା। ଉଁ ହୁଁ। ଭାରି କଷ୍ଟମଷ୍ଟେ ଗାଡି କୋଉଠି ରଖିକି ସେଠି ଯାଇକି ନା ବୁଲାବୁଲି କଲୁ। ଜିନିଷ ଟିକେ କିଣା କିିଣି କଲୁ ଠାକୁରଙ୍କର। ଆଉ ତା ପରେ ପୁଣି ଆସିକି ଦି ଚାରିଟା ଖଣ୍ଡେ ଫେଣି ଦୋକାନରେ ବୁଲିଲୁ। ସବୁଆଡେ ସେ ଫେଣି ଚାଖିଆକୁ ଦେଲେ ଚାଖିଲୁ। ବିଭିନ୍ନ ପ୍ରକାର ରେଟ୍ ର ଥିଲା। ହଁ ସବୁ ଦେଖିଲା ପରେ ଗୋଟେ ଦୋକାନରୁୁ ଯାଇକି ଆମେ କିଣିଲୁ। କିଲେ କିଲେ ଭଳିଆ ଆମେ ଫେଣି ନେଇକି ଆସିଲୁ ଆଉ
ଏକେଲା କିଣିଲୁ ତୁ, ନା ତୋ ସାଙ୍ଗମାନେ ବି କିଣିଲେ।
ହୁଁ ଆମେ ତିନିଟା ସାଙ୍ଗ କିଣିଲୁ। ତିନି ପ୍ରକାର ଫେଣିରୁ ତିନି ଜଣ କିଲେ କିଲେ ନେଇ ଆସିଲୁ।
ଭଲ କଲ। ଆଉ ଖାଲି ଫେଣି କିଣିଲ ନା ଆଉ କିଛି ବି କିଣିଲ? ମହାପ୍ରସାଦ କିମ୍ବା ସଞ୍ଜ ଏ ସବୁ ବି ତ ମିଳେ ନା।
ଆମେ ସେଠୁ ନିର୍ମାଲ୍ୟ କିଣିଲୁ, ସଞ୍ଜ କିଣିଲୁ। ସାଙ୍ଗକୁ ବ୍ରତ କିଣିଲା। ଆଉ ଗୋଟେ ଜିନିଷ ଅ ମାଳି ଫାଳି ଭଳିଆ ଥିଲା ସେଗୁଡା ଆଣିଲୁ। ଆଉ ସେଠି ଭଲ ମୂର୍ତ୍ତି ଫୂର୍ତ୍ତି ଥିଲା ତ ଆଉ ସାଙ୍ଗ ମାନେ ମୂର୍ତ୍ତି ଫୁର୍ତ୍ତି ଆଇଁଲେ। କିଏ ଜଗନ୍ନାଥଙ୍କର ମୂର୍ତ୍ତି ଆଇଁଲା? କିଏ ଜଗନ୍ନାଥଙ୍କ ଫଟୋ ଆଇଁଲା? କିଏ ତିନି ଜଣଙ୍କର ଜଗନ୍ନାଥ ବଳଭଦ୍ର ସୁଭଦ୍ରା ଥିଲେ ତାଙ୍କ ଫଟୋ ଆଇଁଲା?
ଯୋଉଦିନ ତମେ ପୁରୀ ଯାଇଥିଲ ଯୋଉ ଦିନ ତମେ ପୁରୀ ଯାଇଥିଲ। ସେଦିନ ଖରା ହଉଥିଲା ବେଶି ନା କମ୍ ହଉଥିଲା।
ଆମେ ତ ରାତି ଟାଇମରେ ଗଲୁ ତ ଆମକୁ ଏତେ ଅସୁବିଧା ହେଲନି। କିନ୍ତୁ ତା ପରଦିନ ସକାଳୁ ଉଠିକି ଆମେ ଯୋଉ ଗଲୁ ଚନ୍ଦ୍ରଭାଗା।
ହଁ।
ଆମେ ବହୁ ବହୁତ କୋଣାର୍କରେ ସେଦିନ ନଅଟା ବେଳେ ପହଞ୍ଚିଲୁ ଏତେ ଜୋରେ ଖରା ନ ହେଲେ ଯାଇଥିଲେ ଘ ଖଣ୍ଡେ ଗଛ ତଳେ ଛାଇରେ ଟିକେ ବସିବୁ ଟିକେ ଶୁଆଶୁଇ କଲୁ ତା ପରେ ଯାଇକି ଟିକେଟ ପାଇଁ ବି ଲାଇନ୍ ଥିଲା ଟିକେଟ କାଟିଲୁ। ଏଠି ବି ତା ଟିକେଟ କାଟିକି ଆସିଲା ପରେ ବି ଆହୁରି ଭିଡ ଥିଲା ଏପଟେ ଲାଇନ୍ ଛିଡା ହେଇ ହେଇକିନା ଟାଇମ ପରେ ଭିତୁରକୁ ଗଲୁ ତା ଭିତେରେ ବୁଲାବୁଲି କଲୁ ଫଟୋ ଫଟ ଉଠେଇଲୁ। କ୍ୟାମେରା ମ୍ୟାନ୍‌ ତ ପଛରେ ଗୋଡ଼ଉ ଥିଲେ କହିଲେ ଭାଇ ଫଟୋ ଉଠା ଫଟୋ ଉଠାଅ ଚାଳିଶ ଟଙ୍କା।
ଆଚ୍ଛା ମନ୍ଦିରର ଭିତ୍ ତର ପରିବେଶଟା ବେଶୀ ଭଲ ଲାଗିଲା ନା ମନ୍ଦିରର ବାହାର ପରିବେଶଟା ବେଶୀ ଭର ଲାଗିଲା?
ନା ମନ୍ଦିମରର ଭିତର ପରିବେଶ। ଭିତରଟା ଯଦି ଶାନ୍ତି ଲାଗିବ ବାହାରେ କଁ ଲାଗିବ?
ଆଚ୍ଛା ଆଚ୍ଛା ତାଲେ ସମୁଦ୍ରରେ ମଜା କଲ ସବୁ? ଆ ବୁଲିଲ ଫ ଫଟ ଫଟ ବି ଉଠେଇଲ ଆଉ ସେତିକିରେ ସରିଗଲା ନା ଆଉ କିଛି ମଜା କଲା?
ହୁଁ ତାପରେ ବାଟରେ ଗଲା ବେଳେ ଗାଡି ଚଲେଇକି ସାଙ୍ଗମାନେ ମଜାମସ୍ତି କଲୁ। ଯୋଉଟ୍ ଟିକେ ଭଲ ଜାଗା ଫାଗା ମିଳୁଥିଲା ଆମେ ସେଡି ଛିଡା ହେଇକିରି କଥାବାର୍ତ୍ତା ହଉଥିଲୁ। ମଜାମସ୍ତି କର୍ ଥିଲୁ କୋଣାର୍କ ଗଲାଏଳେ ବାଟେରେ କାଜୁ ଗଛ ଥିଲା ତେଣୁ କାଜୁ ଫାଜୁ ତୋଳେଇ ଖାଇଥିଲୁ। ମଜାମସ୍ତି ପୁରା କରିକି ଗଲୁ ଫେରିଲୁ ମଜାମସ୍ତି କରିକି
ତାଲେ ତୋ କହିବା ଅନୁସାରେ ପୁରୀ କୁ ଯିବା ଉଁ ଭଲ? ତ କେତେବେଳେ ଗଲ କେତେବେଳେ ଗଲେ ବାନେ ଭିଡ ବି ଟିଗେ କମ ଥିବ ଖରା ନଥିବ ଆଉ ଭଲେରେ ଦର୍ଶନ କରିପାରିବ।